ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଚି? ହଁ ହଁ ଶୁଭୁଚି ତ?
ହଁ ମୁଁ କହିନି କଣ କରୁଚ?
ହଁ ବସିଛୁ ଖିଆ ପିଇଆଇ ସାରିଲାଣି ବସିଛୁ ଆଉ
ହ ହଁ ସସ୍ମିତା ଓ ହ ଏଇଟା କଥା ହେଇଥିଲେ ନା କଣ ଏବେ?
ହଁ ହଁ କୁହନ୍ତୁ ହଁ
କଟକ ରୁ ତ?
ହୁଁ ହୁଁ କୁହନ୍ତୁ।
ଆ ମୁଁ କହିଲି କାଟିଦେଲେ କଣ ପାଇଁ?
ସିଏ ଟାଇମ ହେଇ ହେଇଗଲା।
ହଁ ହଁ। ତାହେଲେ ଆପଣ ଏଇନା କଣ କରନ୍ତି? ମାନେ ଏଁ ତଥାପି ଏଁ ବିଜନେସ ତଥାବି କଣ କିଛି କରନ୍ତି ନା କରନ୍ତିନି? ଠିକଅଛି ଜବ୍
ନାଇଁ କି ନାଇଁ ଜବ କିଛି ନାଇଁ
ହଁ ତାଲେ ଆପଣ ତାହଲେ ବାହା ହେଇ ସାରଲେଣି ନା କଣ?
ହଁ ହଁ।
ମାନେ କଣ କରନ୍ତି?
କିଛି କରୁନି ଘରେ ଆଉ
ନାଇଁ ନାଇଁ ହ
ହୁଁ। ହଜବେଣ୍ଡ ଜବ୍ କରନ୍ତି?
ଜବ ନା କୋଉଠି ଜବ୍ କରନ୍ତି?
ସିଏ ଏ ସେଇ କଟକରେ ହ କଟକରେ ହିଁ କରନ୍ତି।
ମାନେ କୋଉଁ ଯବ?
ସେ ଗୋଟେ ପ୍ରାଇଭେଟ କମ୍ପାନୀରେ ଅଛନ୍ତି ଆଉ। ହୁଁ।
ମାନେ ପିଲା ଛୁଆ ମାନେ କଣ ପଢାପଢି କରୁଛନ୍ତି ନା କଣ କରୁନାହାନ୍ତି।
ହୁଁ ହୁଁ। ଆମର ଏଇଟା ଝିଅ ଗୋଟେ ବଡ ଝିଅ ପ୍ଲସ ଟୁ ସେକେଣ୍ଡ ଇୟର ଏଗଜାନ ଦେଇ ସାରିଲାଣି ଆଉ ସାନ ଝିଅର ଫୋର୍ କ୍ଲାସ।
ଫୋର୍ଥ କ୍ଲାସ ନ ହଁ ହଁ ମ ଘରେ କିଏ କିଏ ଅଛନ୍ତି ଆପଣ?
ଆଉ କେହି ନାହାନ୍ତି। ଶାଶୁ ଶ୍ୱଶୁର ଆମେ।
ହଁ ହଁ। ମାନେ ସିଙ୍ଗଲ ପରିବାର ଆଉ ନା କଣ?
ଆପଣଙ୍କ ମାମା ବାପା କଣ କରନ୍ତି?
ହ୍ୟାଲୋ।
ହ୍ୟାଲୋ ମୁଁ କହିଲି ମାମା ପାପା କଣ କରନ୍ତି?
ବାପା ତ ବିଜନେସ କରନ୍ତି? ମାମା ଛୋଟବେଳୁ ତ ନାହାନ୍ତି।
ଛୋଟ ମାମା ନାହାନ୍ତି ଆଉ ଆଉ ଘରେ କିଏ ଅଛନ୍ତି?
ବାପା ଆଉ ମୋ ପୁଡିଆ ଜଣେ ଅଛନ୍ତି। ଆମେ ଦି ଜଣ ତିନି ଜଣ।
ଉମ୍ଁ ହୁଁ। ଛୋଟ ବେଳୁ କେତେ ବର୍ଷରୁ ମାମା ନାହାନ୍ତି।
ମୁଁ ନାଇଁ ସେ ବର୍ଷ କର ମୁଁ ଯେବେ ବର୍ଷ କର ହେଇଥିଲି ସେବେଠୁ। ଛୋଟ ଦିନ ଭଉଣୀ ଜଣେ ତ ସେ ବାହାର ହେଇ ସାରିଲେଣି।
ହୁଁ ହୁଁ। ଆଉ ରୋଷେଇ ବାସ ଘରେ ମା କରନ୍ତି।
ବୁଢ଼ୀ ମା।
ହୁଁ ହୁଁ। ହୁଁ। ଆଉ ଘର ଯେଉଁ ବାଡ଼ିରେ କଣ ପନିପରିବା ଲଗେଇଛନ୍ତି?
କଣ?
କହିଲି ବାଡିରେ ପନିପରିବା କିଛି ଲଗେଇଛନ୍ତି?
ପନିପରିବା ଆଉ କଣ ପନିପରିବା ଲଗେଇବୁ ବଜାର କୁ ତ ଗଲେ ଧରିକି ଆସିବୁ ଆଉ କିଏ ଆଜିକାଲି ଆଉ କିଏ ପନିପରିବା ଲଗଉଚି ଆଗରୁ ଯେ ଚାରିଆଡେ ମାନେ ସମ ସମ ବାରି ମାନଙ୍କରେ ଦେଖିବା ପନିପରିବା ଆଜିକାଲି ଯୋଉଁ ବର୍ଷା ହଉନି କି କି ଯୋଉଁ ଖରା ହଉଛି ମାଟି ତ ଫଟେଇ ଦଉଛି। ସେ ମଣିଷକୁ ଯାଉଛନ୍ତି ସବୁ ଆଉ କିଏ ଆଉ କରୁଛି ପନିପରିବା ଆଉ ଆଜିକାଲି
ଆଉ ଚାଷ ସେପଟେ କଣ କେମିତି?
ଚାଷ ଆମର ଇଆଡେ ଆଉ କେହି କରୁନାହାନ୍ତି ସବୁ ଟେ କ୍ନୋଲୋଜି ଦୁନିଆ ହେଲାଣି ହେଲା କିି ସିଏ ଚାଷ ଆଉ କଣ କରେ ସେତ ପ୍ଲାଷ୍ଟିକ ଚାଉଳ ବାହାରିଲାଣି ଆଉ କଣ ଚାଷ କରିବୁ। ସେ ବଳଦ ବଳଦ ଆଗରୁ ହଳ କରେ ବଳଦ ତ ସେ ଟ୍ରାକ୍ଟର ବାହାର କରିଦେଲେଣି ସେ ମେସିନରେ ଆଉ କଲେଣି ହେଲାକି ଚଷ ଆଉ ଆଜିିକାଲି ନାହିଁ। ଚାଷ ଆଜି ହେଲା କିି କମାଲ।
ଯାହା ହୁଁ ଯାହାବି ତ ହେଲେ ହବ ନା ନହେଲେ ଖିଆ ଖାଇବ କେମିତି।
ହଁ ଚାଷ ତ ହବ। ଆମ ଇଆଡେ କିନ୍ତୁ ଏତେ ନାହିଁ ଚାଷ କେହି କରୁନାହାନ୍ତି ଆଉ। ଯାହା ବିଲବାଡି ଥିବ ସେ ବିକି ଦୋଉଚନ୍ତି। ସେ ବି-ବି-ବିକାବିକି ହେଇଯାଉଚି ଆଉ ଆଉ ଚାଷ ଆଉ କେହି କରୁ ନାଁହାନ୍ତି।
ହୁଁ ହୁଁ। ଆଉ ସାଙ୍ଗସାଥି ମିଶି କୁଆଡେ ପିକନିକ୍ ଫିକିନିକ୍ ଯିବା ଯିବି କରିଚନ୍ତି ବୁଲାବୁଲି?
ମୁଁ ସାଙ୍ଗ ସାଥିରେ ସେମିତି ଆଉ କଣ। ଅ ଦେଖିବା ସେ କହିଚନ୍ତି। ଏ ଆମେ ତ କାଲି ଯାଇଥିଲୁ ସାଙ୍ଗ ତା ଭାଇ ଜଣଙ୍କର ବାହାଘର ଥିଲା। ଆମେ ଯାଇଥିଲୁ ବୁଲି ଆ-ଆଇଲୁ ସକାଳୁ ସକାଳୁ ଆଇଲୁ। ଆଜି ସକାଳୁ ସକାଳୁ ଚାରିଟାରୁୁ ଆଇଲୁ କାଲିଠୁ ଯାଇଥିଲି। ଅନୁଗୁଳରେ ତାର ବାହାଘର ହେଲା।
କଣ କହିଲେ କାହାର ବାହାଘର?
ମାନେ ମୋ ସାଙ୍ଗ ତା ଭାଇର ଆଉ।
ଓ ହୋ ହ ହ।
ହଁ ସେଇ ଆମ ଫିଲ୍ଡରୁ ଜଣେ ଆଉ। ଫିଲ୍ଡ ରୁ ଜଣେ ସେ
ବରଯାତ୍ରୀ ଯାଇଥିଲେ।
ହଁ ବରଯାତ୍ରି ଯାଇଥିଲୁ ସକାଳ ବେଳୁ ଆଇଲୁ ସେ ଅନୁଗୁଳରେ ତାଙ୍କର ମାନେ ହୋଉ ବାହାଘର ହୋଉଥିଲା।
ଅନୁଗୁଳ।
ହୁଁ।
ଉଁ ହୁଁ ନଚାନଚି ବୋହୁତ ହେଇଥିବ। ନଚାନଚି ହେଇଥିବ ବୋହୁତ ହେଇଥିବ ବରଯାତ୍ରୀରେ ଆଉ।
ହଁ ହଁ ସେ ଆମ ଗାଁରୁ ସବୁ ନିଜେ ନିଜେ ସବୁ ଯାହା ଯାଇଥିଲା। ନାଚିଲୁ ରାତିଟାଙ୍କ ନାଚିଲୁ ନାଚିଲୁ ଏଂ ସେଠୁ ଦିଇଟାରେ ବାହାରିକି ଆମେ ଆଇଲୁ ଆଉ ଦଶଟାରୁ ଦିଇ ଟା ପର୍ଯ୍ୟନ୍ତ ଖାଲି ନାଚିଲୁ।
ଓ ହୋ।
ଏକାଥରେ ଆଇଲୁ ଆଉ। ସେ ଯାହା ବାହାଘର ହେଇଥିଲା ସେ ଆର୍ମିରେ ଅଛନ୍ତି।
ଓ ହଁ।
ଯା ବାବାଘର ହେଲା ତାରବା ସେ ଯୋଉ ମଦ ଦେଇଥିଲା ଯେ ଖାଲି ଅ ପିଇକି ଖାଲି ଭସେଇଦେଲେ ଯୋଉ ମଦ ଦେଇଥିଲା ଯେ ମୁଁ ପିଇକି ତ ପିଇଲେ ଯୋଉ ଆମ ଗାଁ ଛୁଆ ଜାଣିଥିବ ହେ ପିଇଲେ ତ ପିଇଲେ ସେଠି ଯୋଉ ଗଣ୍ଡଗୋଳ କରିକି ଆଇଲେ କୁହନି ହେ।
ହଁ ସେଇ ବରଯାତ୍ରୀ ଗଲେ ତ ସେ ଗଣ୍ଡଗୋଳ ହବା ଥୟ।
ହଁ ହେ ମବ
କଲେଜ କଲେଜ କେଇଟାରେ ଯାଆନ୍ତି କେଇଟାରେ ଆସନ୍ତି? କଲେଜ ସେଠି ପାଖରେ?
କଲେଜ ଆମର ଏଠି ପାଖରେ ପାଖରେ ସେଇ ଦି ତିନି କିଲୋମିଟର ହବ ଆଉ। ଏଇ ବାଇକ ରେ ଯାଉ ବାଇକରେ ଆଶୁଭାରି ଆଉ।
ଉଁ ହୁଁ। କ୍ଲାସ କରି କେତେଟାରେ
ଉଁ।
କ୍ଲାସ ସାରି କେତେ ବଳୁ ଫେରନ୍ତି।
ସେଇ ବାରଟା ବେଳକୁ ଫେରୁ ଆଉ।
ରଜରେ ପୋଡ ପିଠା ହେଇଥିଲା?
ପୋଡ ପିଠା ହେଇଥିଲା ଆଉ ଦହିବରା ହେଇଥିଲା।
ହୁଁ। ଉଁ।
ଆପଣ କୁଆଡେ ବୁଲାବୁଲି କରନ୍ତି ନା? କରନ୍ତି ନାାଇଁ ଘରେ ରୁହନ୍ତି ସନ୍ଧ୍ୟା ବେଳକୁ କୁଆଡେ ମାନେ ଥିବ ଯିବା ନାଁଇ
ନାଇଁ ନାଇଁ କିଛି ନାଇଁ
କଟକ ତ ଇଏ ବ ଚାର ଉପରେ ବାହେଲେ ସଇଲା ଆଉ ଚାରିଆଡେ ବୁଲିବ ଆଉ କଣ। ଛାତ ଉପରେ ତ ବସିକି ଦେଖିନ ଆଉ ହେଁ ହେଁ।
ପ୍ରପର କଟକ ନୁହେଁ। କଟକ ଡିଷ୍ଟ୍ରିକ୍ଟ ଭିତୁର ହୁଁ ହୁଁ।
ମାନେ ତ ତମେ ଜିନିଷ ପତ୍ର କୋଉଠି କିଣିକି ଆଣ ସବୁ।
ଆମର ଏଠି ଅଛି ଆମର ଏଠି ଗାଁ ଭିତରେ ଅଛି ଛୋଟ ମାର୍କେଟ ଅଛି। ଆଉ ତା ଆଗକୁ ଅଛି ଆଉ ଗୋଟେ ଟିକେ ବଡ ମାର୍କେଟ। ଅଡ଼ଶପୁର ଅଛି।
ଅଡସପୁର ନାଁ ହଁ ହଁ ଏଇ ଯୋଉ କ କଟକ ଆମେ ଏବେ ଯାଇଥିଲୁ ଯୋଉ ଦାଦାଙ୍କର ଜଣେ ସିଏ ମାନେ ତାଙ୍କର ସୁନା କିଣିବାର ଥିଲା ତ। ହଁ। ମୁଁ ଯାଇଥିଲି ମତେ ଡାକିଲା ଆଇ ବୁଲିକି ଆସିବୁ ବୋଲି ମୁଁ ଯାଇଥିଲି ଆଉ।
ହୁଁ।
ହଁ କଟକ ଯଉ ଯାଇଥିନୁ। ହୁଁ ଆଉ ଏବେ ଯିବୁ ଗୋଟେ ଅଛି ଇଏ ସୁନା।
ବୋଲି କଣ କିଣିଲେ ସୁନା ଉପରେ କଣ ହାଲୋ।
ସୁ ସୁ ହଁ ସୁନା ଉପରେ ସେଇ ଯୋଉ ତାଙ୍କ କଣ ଗୋଟେ ହାର କିଣିବାର ଥିଲା। ଆଉ କାନ ଫୁଲ ନାକ ଫୁଲ ଏମିତି ଆଉ ଆଉ କଣ ରୁ ପାର ପାଉଁଜି ସେଇ ମୁଦି ଫୁଦି ଏନ୍ତି ଆଉ।
ହୁଁ ହୁଁ।
ସୁନା ରେଟ ତ ହାତ ମାରି ହଉନି ଆଉ। ହୁଁ ସୁନା ଆଜ୍ଞା। ହଁ ରୂପାର ତ ହାତ ମାରି ପାରିବନି ସୁନା କଣ ରୁପା ଯଉ ରେଟ କଲାଣି ମୁଣ୍ଡ ଖରାପେ। ଆଜିକାଲି ସବୁ ସୁନା ଆଉ କେ ପିନ୍ଧୁନାହାନ୍ତି ୱାନ ଗ୍ରାମ ଗୋଲଡ଼ ସୁନା ଆଜିିକାଲି
ନାଇଁ ସେ ୱାନ ଗ୍ରାମ ଗୋଡ ନହେଲେ ଗ୍ୟାରେଣ୍ଟି ଦିଆ ଜିନିଷ ଏଇବା ଆଉ
ହଁ ହଁ। ଆଉ ସୁନା ଆଜିକାଲି ଆଉ କିଏ ପିନ୍ଧୁଚି ଆଜିକାଲି ଯୋଉ ଭଳିଆ ହେଲାଣି ଯୁଗ ସେ ତମେ ପିନ୍ଧିକି ଯାଉ ସବୁ ରାସ୍ତା କଡରେ ଶଳା। ଟାଣିକି ନେଇଯିବେ ସେ ଇଏ ହେଇଯିବ
ଆଜିକାଲି କଣ କେତେବେଳେ ଅଛି କେତେବେଳେ ମଣିଷ ମରୁଛନ୍ତିଞ୍ଚିବ କେତେବେଳେ ମରିବ କେତେବେଳେ ବଞ୍ଚିବ କେହି କହିପାରିବେନି। ହୁଁ। ଆଉ ରାତିରେ କଣ ଖାଇବା ପିଇବା ହୁଏ ରୁଟି ନା ଭାତ? ହ୍ୟାଲୋ। ହ୍ୟାଲୋ।
ହୁଁ।
ରାତିରେ ଖାଇବା ପିଇବା କଣ ହୁଏ?
ହୁଁ ହୁଁ।
ହ୍ୟାଲୋ।
ହ୍ୟାଲୋ।
ହଲୋ ହ୍ୟାଲୋ।
ହୁଁ।
ହଁ ମୁଁ କହିଲି କଣ କହିଲେ? ହ୍ୟାଲୋ।
ହ୍ୟାଲୋ।
ହଁ।
ବୋଇଲେ ରାତିରେ ଖାଇବା ପିଇବା କଣ ହୁଏ? ହାଲୋ ଶୁଭୁଚି?
ହଁ ହଁ ମୁଁ ରା ସେ
ହ୍ୟାଲୋ। ହ୍ୟାଲୋ। କାନ